ଏତେ ଇଜି
ଶୁଭୁନି।
ଏତେ ଇଜି ଥିଲା ଏଇଟା। ମତେ ଲାଗିଲା କିଛି ଗୋଟେ ବଡ ଟାସ୍ ଥିବ ବୋଲି।
ନା କଣ କରୁଛ?
ଏଇ ଶୋଇଛି ଆଉ ବହୁତ ଗରମ ହଉଛି ତମର ସେଠି କେତେ ଗରମ ହଉଛ?
ଆଉ ମୋର ବି ଏଠି ବହୁତ ଗରମ ହଉଛି ଆଜି ଆଉ କମ ସେ କମ ଯୋଉ କଣ କହିଲ
ବର୍ଷା ହେଇଥିଲା ଆଜି?
ହଁ।
ଓହୋ ନାଇଁ ଆମର ଏବେ ଲାଇନ ଏଇ ସାଇ ମାନେ ଲାଇନ କୋଠ ଯାଇଛି ପାୱାର କଟ ହେଇଯାଇଛି ପ୍ର ରାତିରେ ଯେ ଜଣା ନାହିଁ କଣ ପାଇଁ ପାୱାର କଟ ହେଇଛି ବଟ ଏଇ ପାଞ୍ଚ ଦଶ ମିନିଟ ହେଲା ଲାଇନ କଟିଛି।
ଆଛା ହଉ ଭଲ କଥା ତାହାଲେ।
ପବନ ଆସୁଛି କାଇଁ?
ଏତେ ଜଲଦି କଣ ଶୋଇବ?
ସାଢେ ଦଶଟା ହେଲେ କଣ ହେଲା ସାଢେ ଦଶଟା କଣ ସୋଇବା ଟାଇମ୍?
କଣ କହୁଛ?
ମୁଁ କହିଲି ସାଢେ ଦଶଟା କଣ ଶୋଇବା ଟାଇମ?
କଣ?
ଆରେ ଭାଇ କେତେଟା ଆଉ? ଶହେ ଟାଇମ।
ସାଢ଼େ ଏଗାରଟା ବାରଟା ନା ଆଉ।
ସାଂସାରିକ ଲୋକେ ଆଗରୁ ଥିଲୁ ବ୍ୟଚଲର ଥିଲୁ ଲଭ କରୁଥିଲୁ ରାତି ସାରା କଥା ହଉଥିଲୁ ସାଂସାରିକ ଲୋକ ହେଲଣୁ ଛୁଆ ଶୋଇଲେ ଆମେ ଶୋଇଲୁ।
ଆଉ ସ୍ଵାମୀ ଙ୍କ ସାଙ୍ଗରେ କଥାବାର୍ତ୍ତା ହୁଅନି ବୋଧେ ରାତିରେ?
ଦିନ ସାରା ତ କଥା ବାର୍ତ୍ତା ହଏ ରାତିରେବିତ କଥା ବାର୍ତ୍ତା ହଏ। ଝିଅକୁ ଶୁଆଇଦେଲା ସ୍ୱାମୀ ଶୋଇ ପଡନ୍ତି ମୁ ବିି ଶୋଇ ପଡ଼େ।
ହଁ ହୁଁ ଆଉ କଣ ରୋଷେଇ କରିଥିଲ?
ମଟର ତରକାରୀ।
ଫୋନ ଲାଉଡସ୍ପୀିକର ଦେଇଛ ବୋଧେ? ଇକୋ ହଉଛି।
ଓ ହଁ ତାହେଲେ ନେଟୱାର୍କ କିଛି ଫ୍ଲାକ୍ଚୁଏଟ ହଉଥିବ କି କଣ ହଉଥିବ ଦେଇନି ତ କିଛି ସ୍ପିକର
ଓକେ କେବେ ଠିକ୍ ହେଲା କୁହ।
ହଁ କଣ ଖାଇଲ ତାହେଲେ?
ମଟର ତରକାରି ବା ଆଉ ତମେ?
ମୁଁ ଆଜି କଣ ଗୋଟେ ଖାଇବି ଆଉ ରୁଟି କି ମଟର ତରକାରୀ କଣ ଗୋଟେ ହେଇଥିବ ଆଉ।
ହୁଁ।
ଆଉ ଘରେ କିଏ ସବୁ ଅଛନ୍ତି?
ଘରେ ତ କଣ ଝିଅ ଅଛି ସ୍ତ୍ରୀ ଅଛି। ବାବା ମମି ଓ
ଆଗେ ନନ୍ଦ ନା ଛୋଟ ଫ୍ୟାମିଲିଟା ଆଉ। ଛୋଟ ପରିବାର ସୁଖୀ ପରିବାର ଓ।
ହଁ।
ଭଲ କଥା ଆଉ। ଆଉ କେତେଟା ଛୁଆ ଆପଣଙ୍କର?
ଗୋଟେ ବା ଗୋଟେ ଝିଅ। କାଇଁ ଏତେ ଖଡ ଖଡ କରୁଛ?
ମୁଁ କଣ ଖଡ୍ ପାଇଁ କଲିି ମୁଁ ତ କିଛି ଖଡ ଖଡ କରିନି।
ଏପଟ ସେପଟ ହଉଛ ବୋଧେ।
ହଁ, ହଁ, ହଁ, ହଁ। ଏଇଟା ଏଇଟା ବି ଜାଣିଦବ।
ମୁଁ ସବୁ ଜାଣିଛି।
ତମେ କଣ ଅନ୍ତର୍ଯ୍ୟାମି?
ହଁ ତମ ପାଇଁ ତ ଅନ୍ତର୍ଯ୍ଯାମି।
ଫ୍ଲଟ୍ କରୁଛ?
ନାଇଁ ଫ୍ଲଟ୍ କଣ କରିବି ମୁଁ।
ବାଆ ସାହା ହେଇକି ଛୁଆର ବାପ ହ ନା ଆ ତମେ ଚାଟ୍ କରୁଛ।
ହ ହୁଁ ହୁ। ଆଉ?
ଆଉ ପରେ ଆଗକୁ କହୁନ।
ତମେ ତାହାଲେ ଖାଇସାରିଲଣି ଆଉ ସ୍ଵାମୀ ହେଟି କଣ କରୁଛନ୍ତି ସ୍ଵାମୀର ଝିଅର?
ଝିଅ ଶୋଇ ପଡ଼ିଲାଣୀ। ନାଇଁ ସ୍ଵାମୀ ଅଛି ମୋର। ତାଙ୍କେ ଲାଗୁଛନ୍ତି ପଇସାରେ
ହୁଁ ହୁଁ।
ତୁମେ ତ ସାଢ଼େ ଦଶଟାରେ ଶୋଇପଡ଼ ତାହେଲେ ସେ କଣ କରନ୍ତି?
ସେ ବି ଶୋଈ ପଡ଼ନ୍ତି ସେ କଣ କରିବେ। ଆଉ କଣ କିଏ ଅଛି କି ତାଙ୍କର ମୋ ଛଡା।
ଓହୋ ତାହାଲେ ଦି ଜଣ ଶୋଇପଡ ଜଲ୍‌ଦି? ଦି ଜଣ ଜଲ୍‌ଦି ଶୋଇପଡ଼ ତ ହ୍ୟାଲୋ ମୁଁ କହିଲି ଦି ଜଣ ଜଲ୍‌ଦି ଶୋଇପଡ? ମୁଁ କହିଲି ଦି ଜଣ ଜଲ୍‌ଦି ଶୋଇପଡ?
ହଁ ଛୁଆ ଶୋଇଲେ ଆମର ଅଧା ଟେନ୍‌ସନ୍‌ ପଳେଇଲା। ତାପରେ ଆମେ ଶାନ୍ତିରେ ଶୋଉ। ହଁ
ଉହୁଁ
ହଁ।
ଆଉ?
କଣ କହିବ ଆଉ ତମ ସ୍ତ୍ରୀ କଣ କରୁଛି?
ସେ ଶୋଇ ପଡ଼ିଲାଣି।
ଏତେ ଜଲ୍ଦୀ?
ହଁ ସେ ଅଫିସ୍‌ କାମ କରି ଆସିଲା ତ ଆଜି ତେଣୁ କଣ ସିଫ୍ଟ ହଉଥିଲା ଅଫିସ୍‌ ସବୁ ସେ ଥକି ଯାଇଛି ଶୋଇଲାଣି।
ହଁ ମୁଡ଼ା ଘସା ଟିକେ କରି ଦେଲନି। ମୁଡ଼ା ଘସା ଟିକେ ଘସିଦେଲନି
ହଁ ଘଷି ଦେଇଚି ବା ମୋଡା ଘଷା ସବୁ କରିକି ଶୋଇଚି।
ଓହୋ ହୁଁ।
ତା ବେକ, ଗୋଡ଼, ହାତ
ଉଁ ହୁଁ ମୋ ସ୍ୱାମୀ ସେଇ ମୋ ସାଙ୍ଗରେ ବସି ଲାଗୁଚନ୍ତି ବା।
କଣ ଲାଗୁଅନ୍ତି?
ମୋ ମୁଣ୍ଡରେ ଲାଗୁଛନ୍ତି, ମୋ ଚୁଟିରେ ଲାଗୁଛନ୍ତି, ମୁହଁରେ ଲାଗୁଛନ୍ତି।
ହୁଁ ହୁଁ।
ମତେ ଡିଷ୍ଟର୍ବ କରୋଉଛନ୍ତି।
ମନା କର ମନା କର ଡିଷ୍ଟର୍ବ କରେଇବେନି।
ନାମ ବୋହୁତ ଲୋକ। ହୁଁ। ଆଉ ଆଜି ଖାଇବାକୁ କଣ ହେଇଚି?
ଖାଇବାକୁ ଆଜି କଣ ହେଇଚି ରୁଟି ଆଉ କଣ ଗୋଟେ ହେଇିଥି
କଣ ତମ ସ୍ତ୍ରୀ ଶୋଇପଡିଲେଣି ଆପଣ ଖାଇନାହାନ୍ତି କଣ ବା?
ମୁଁ ପା ଖାଇବିନି ଆଜି ବାହାରେ ଖାଇଦେଇ ଥିଲି ତ ଆଉ ଇଚ୍ଛା ହୋଉନି ସକାଳେ ଖାଇବି ଆଉ।
ଗାଳି ପଡୁନି? ହେଲେ ଆମେ କଥା ବାହାରେ ଖାଇକି ଆସିଥିଲେ। ଓହୋ ସବୁ ଜିନିଷର ଦବାରେ ଯୋଉ କହନ୍ତିନି। ଉଁ ଅଲ୍ ଇନ୍ ଅଲ୍ ଇନ୍ ୱାନ ସଲ୍ୟୁ ସନ ରଖିଚୁ ଗୋଡ ହାତ ତଳେ ପଡି ଯାଉଚୁ ଆଉ।
ହଁ।
ଉଁ ହୁଁ।
ଆଉ ତମେ ତାହଲେ ତମେ ତାହେଲେ ଖାଇକି ଶୋଇଲଣି ମାନେ ଏଗାରଟା ଭିତରେ ଶୋଇ ପଡୁଚ ତାହେଲେ।
ହଁ ଆମେ ଜଲ୍ଦୀ ଶୋଇପଡୁଚୁ ଆଉ।
ବଢିଆ କଥା ତାହେଲେ ଆଉ।
ହୁଁ।
ଆଉ ଉଠୁଚ ସକାଳୁ ପୁଣି କେତେବେଳେ?
ଉଠୁଚି ସ୍ୱାମୀ ଉଠେଇଲେ ଉଠୁଚି ଆଉ।
ସବୁ ତ ସ୍ୱାମୀ ତମର କରିଦୋଉଚନ୍ତି ଆଉ।
ହୁଁ ଗୋଟେ ପାଇଚି ପା ଲକ୍ଷେ ଶିବ ପୂଜିକି।
ପୁଅ ପାଇଚ।
ପୁଅ ପାଇନି ସ୍ୱାମୀ ପାଇଚି।
ଓହୋ ଯାହା ଯୋଉ। ତ ତୋ ସ୍ଵାମୀ ନୁହଁ ତମ ରାମଚନ୍ଦ୍ର ଦେବତା।
ହଁ ମୋ ସ୍ୱାମୀ ଦେବତା ତୁଲ୍ୟ ଏକ ପତ୍ନୀ ମୋ ସ୍ଵାମୀଙ୍କର।
କିଏ ମୁଁ ମୋ ସ୍ଵାମୀ ମୋ ସ୍ଵାମୀ ଜାଣିଚ ନାଁ ମାନେ ତାଙ୍କ ନିଜ ଶାଳୀ ମାନଙ୍କୁ ସବୁ ଭଉଣୀ ଦୃଷ୍ଟିରେ ଦେଖନ୍ତି। ଭାଉଜ ମାନଙ୍କୁ ମା ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଭାଇର ଶାଳୀକୁ ସ୍ତ୍ରୀ ଦୃଷ୍ଟିରେ ଦେଖନ୍ତି।
ହଁ ସେଇଟା ଚଳିବ ତମେ ସେତିକି ଭାବିବା ଦରକାର ଭାଉଜକୁ ଯିଏ ମା ଭଳିଆ ଦେଖୁଚି ଭାଉ ଜ ଭଉଣୀ ମାନଙ୍କୁ ଅନ୍ୟ ଯୋଉ ମାନେ ସ୍ତ୍ରୀ ର ଶାଳୀକୁ ଯିଏ ଭଉଣୀ ଭଳିଆ ଦେଖୁଚି କେତେ ଭଲ କଥା ନା।
ହୁଁ କିନ୍ତୁ ଭାଇର ଶାଳୀ କି ସ୍ତ୍ରୀ ରୂପରେ ଦେଖୁଚନ୍ତି ସେ।
ଏଇଟା ଚଳିବ ଭାଇର ଶାଳୀ ମାନେ ନିଜର ଘର ବାଲି ହେଇଚି ଆଉ ବଢିଆ ଆଉ।
ଭାଇର ଶାଳୀ ମାନେ ଭାଇର ଅଧା ଘର ବାଲି।
ସେଗୁଡା କହିବା କଥା। ସେମିତି କଣ ଥାଏ ଶାଳୀ ଭି ଭିଣେଇର ସମ୍ପର୍କ ହଉଛି ଭାଇ ଭଉଣର ଭାଇ ଭଉଣୀର ସମ୍ପର୍କ।
ଭାଇ ଭଉଣୀଙ୍କ ସମ୍ପର୍କ ଭିତରେ ଜଣଙ୍କର ଭାଇ ଯେତେବେଳେ ଆଉ ଜଣଙ୍କର ଭାଇ ହଉଛି ତ ସ୍ତ୍ରୀ ର ବି ଯଦି ଭିଣେଇ ଭାଇ ହଉଛି ତାହେଲେ ଭିଣେଇ ର ଭାଇ ଟା କାହିଁକି ସେ ଭାଇ ହବନି।
ନା ନା ସେଇଟା ଟିକେ ଅଲଗା ସମ୍ପର୍କରେ।
ସମ୍ପର୍କ ହଜମ ହଉନି ବୁଝା ପଡୁନି।
। । ବୁଝା ପଡିବ ତମେ ବୁଝିବାକୁ ଚେଷ୍ଟା କରୁନ।
ହୁଁ ହୁଁ।
ହୁଁ।
ଭଲଥାଉ।
ଆଜ୍ଞା।
ହଁ ଆଉ ବସ ଆପଣଙ୍କ ଆଡେ କେତେବେଳେ ହେଇଥିଲା?
ବର୍ଷା ଏଇ ସାଢେ ଦିଟା ସାଢେ ଦିଟାରେ ସର୍ ମାନେ ବର୍ଷା ଝିପିଝିପି ହଉଥାଏ ବର୍ଷା କାଚିଲା ହଉଛି ଠିକ ଏଗାରଟା ସାଢେ ଏଗାରଟା ବେଳକୁ। ଦି ତିନି ଘଣ୍ଟା ତ ପୁରା କାଚିଲା ବର୍ଷା ଆଉ। ତମ ଆଡେ ହେଇନି କି ବର୍ଷା?
ହଁମ ବର୍ଷା ହେଇକିରି ପ୍ରବଳ କାଦୁଅ ଫାଦୁଅ ହେଇଯାଇଛି। ରାସ୍ତା ଘୋର କାଦୁଅ ହେଇଯାଇଚି।
ଆଛା।
ଆଉ ତମର ଝିଅ ଶୋଇଲାଣି ନା ଶୁନ।
ହଁ ସେ ଶୋଇପଡିଲାଣି।
ହୁଁ ଆଉ ଝିଅ ଦେଖିବା କାଁ ଭଳି ଯଇଛି ମାଉଳିଆ ନା ତମ ଭଳିଆ। ।
ହଁ ଯାଉଛି ଅମ୍ ସେ ହେଇଛି। ମାବଳିଆ।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
ପ୍ରସ୍ତୁତି ବହୁତ ସୁନ୍ଦର।
ଜଲ ଭଲ ସୁନ୍ଦରି ଟେ ବା ହେଇଛି ଆଉ। ବରକାଇ କି ଭା ହେଇଛ ନା ଟିକେ ଆଣିଛ? ମାନେ ଆରେଞ୍ଜ ମାରେଞ୍ଜ ନା ମାନେ ଟେକି ଆଣିଛ।
ମାନେ ଲୋକ ମରେଯାଉ।
ଓହୋ ଆଉ ଖାଇବାକୁଡାକିଲାଣି ବୋଧେ। ହଉ ଯାାଉ ଖାଇବା ଯ ଆଉ ରଖୁଛି। ଗୁଡ଼୍ ନାଇଟ୍।
ନାଇଟ୍।